ହ୍ୟାଲୋ।
ହଁ ହାଲୋ।
ହଁ ଶୁଭ ଅପରାହ୍ନ କଣ କରୁଚନ୍ତି?
ହଁ ମୁଁ ଏଇ ଶୋଇଥିଲି ଏବେ ଉଠିଲି।
ଆଜ୍ଞା ଆଉ ସବୁ ଭଲ ଅଛି?
ହଁ ସବୁ ଭଲ ଅଛି ଆଉ ଆପଣଙ୍କର ସବୁ ଭଲ ଅଛି?
ହଁ ହଁ ମୋର ବି ସମସ୍ତେ ଘରେ ଭଲ ଅଛନ୍ତି।
ଆଉ କଣ ଖାଇଥିଲେ?
ଅ ଆଜି ତ ମୁଁ ମଧ୍ୟାହ୍ନ ଭୋଜନ କରିଥିଲି। ଭାତ ଡାଲି ଆଉ ଟମାଟ ଖଟା ହେଇଥିଲା ତା ସହିତ ପୋଟଳ ଆଳୁ ଭଜା ହେଇଥିଲା। ଆମ୍ବ ଖାଇଛି ଆପଣ?
ହଁ ମୁଁ ବି ଶୁଣିିକି ଖୁସି ଲାଗିଲା ଆମ ଘରେ ବି ଆଜି ଭାତ ଡାଲି। କିନ୍ତୁ ଆମ ଘରେ ଆଜି ଆମ୍ବ ଖଟା ହେଇଥିଲା। ତା ସହିତ ପୋଟଳ ଆଳୁ ଭଜା ହେଇଥିଲା। ଆଉ ତା ସହିତ ଆଜି ଆମର ପାମ୍ପଡ ବି ହେଇଥିଲା ଆଉ ମତେ ବହୁତ ପସନ୍ଦ ଲାଗେ ଜାଣି ଛନ୍ତି ନା ଭା ତ ସହିତ ପାମ୍ପଡ଼ ଖାଇବା ଆପଣଙ୍କୁ?
ହଁ ମତେ ବି ବହୁତ ଭଲ ଲାଗେ। ଆମ ଘରେ ତ ଉ ପାମ୍ପଡ଼ ବନାଯାଏ। ସାଧାରଣତଃ ଆମେ ମାର୍କେଟ ରୁ ଆସୁଥିବା ପାମ୍ପଡ଼ କୁ ଏତେ ବ୍ୟବହାର କରୁନାହୁଁ। କାରଣ ଆମ ଘରେ ଶାଗୁ ପାମ୍ପଡ ଆଉ ଏବେ ତ ରଜ ଗଲା ରଜ ର ପୂର୍ବରୁ ଆମ ଘରେ ବହୁତ ସାରା ବଢି ବିଭିନ୍ନ ଧରଣର ବଢ଼ି ଯେମିତି ଲିଆ ବଢ଼ି। ଆଉ ଚୁଡ଼ା ବଢି। ଝିଲି ପମ୍ପ ଝିଲି ବଢ଼ି ଏସବୁ ଆମର ମା ମୋ ମା ଆଉ ମୋ ଖୁଡ଼ୀ ଆଉ ମୁଁ ମୋ ଭଉଣୀ ଆମେ ସବୁ ମିଶିକରି ପକାଇଥିଲୁ। ଏବଂ ଏତେ ସହିତ ଆମେ ସେରା ହାତ ତିଆରି ପାମ୍ପଡ଼ ମଧ୍ୟ ପକାଉ ଯେପରି ଶାଗୁ ପାମ୍ପଡ଼ ଲିଆ ପାମ୍ପଡ଼। ଏସବୁ ବହୁତ ସୁସ୍ୱାଦୁ ଲାଗେ ଏସବୁ ମଧ୍ୟ ଆମେ ପକାଇଥିଲୁ ଏବଂ ଆପଣ ହଁ କେବେ ଚାଉଳରେ ବନାହେଇଥିବା ପାମ୍ପଡ଼ ଖାଇଛନ୍ତି କି? ଆମପଟେ ତାକୁ ଆପେଡ଼ା ବୋଲି କୁହାଯାଏ ସେଟା ମଧ୍ୟ ବହୁତ ସୁସ୍ୱାଦୁ ସେଟା ମଧ୍ୟ ଆମେ ବହୁତ ସାରା ବନେଇଥିଲୁ।
ହଁ ହଁ ମୁଁ ଖାଇଛି ଆପେଡା ଆ ସେଟା ବହୁତ ରଙ୍ଗ ବେରଙ୍ଗର ହେଇଥାଏ। ଆ ଆମ ଘରେ ତ ହୁଏ କିନ୍ତୁ ଅ ତାହା ବହୁତ ସମୟ ନିଏ ସେଥିପାଇଁ ଆମ ଘରେ ମୋ ମା ତ ଅ ବହୁତ ଚିଡ଼ଚିଡ ହେଇଯାଆନ୍ତି। ଅ କିନ୍ତୁ ଅ ମୋ ଆଈଙ୍କ ଘରୁ ନହେଲେ ମୋ ଭାଉଜଙ୍କ ଘରୁ ନହେଲେ ମୋ ମାଇଁ କେହି ନା କେହି ଆମ ଘରକୁ ଆମ୍ପେଡା ଦେଇ ଦେଇଥାନ୍ତି। ଆଉ ମତେ ବହୁତ ଭଲ ଲାଗେ ସେଟା ଖାଇବା ପାଇଁ ଆଚ୍ଛା ଆପଣ ଝିଲି ବଡ଼ି ଖାଇଛନ୍ତି।
ହଁ ହଁ ଆମ ଘରେ ତ ଏବେ ରଜରେ ପ୍ରସ୍ତୁତ ହେଇଥିଲା। ବହୁତ ସାରା ଚିଲି ବଡ଼ି ଆମେ ପକେଇଥିଲୁ ସେଥିରେ ରାଶିର ବି ଏକ ପ୍ରକାରର ଝିଲି ବଡି ପଡିଥିଲା ଗୋଟେ ସାଧା ଝିଲି ବଡି ପଡ଼ିଥିଲା। ଦୁଇଟି ବହୁତ ହି ସୁସ୍ୱଦୁ ଲାଗେ ତାକୁ ଅ ଏମିତି ସନ୍ଧ୍ୟା ସମୟରେ ବି ଆପଣ ଖାଇ ପରିବେ ତାକୁ ଭାତ ସହିତ ବି ଆପଣ ଖାଇପାରିବେ ମତେ ବହୁତ ଭଲ ଲାଗେ।
ହଁ ମତେ ବି ଭାରି ଭଲ ଲାଗେ ଝିଲି ବଡ଼ି। ଅ ଏଥର ରଜ ତ ମୋର ଅ ଭଲରେ ଯାଇଛି। ପୋଡ଼ ପିଠା ବି ଖାଇଛି ଏଣ୍ଡୁରି ପିଠା ବି ଖାଇଛି ଛେନା ପୋଡ଼ ବି ଖାଇ ଛି ମଣ୍ଡା ଖାଇଛି କାକାରା ଖାଇଛି ମୁଗକାନ୍ତି ଖାଇଛି ଚକୁଳି ଖାଇଛି ଇଟିଲି ଖାଇ ଛି ବହୁତ ସାରା ମୁଁ ଏଥରକ ପିଠା ଖାଇଛି ଆପଣ ବି କେମିତି କଣ ରଜ ଗଲା?
ହଁ ରଜ ବହୁତ ଭଲ ଯାଇଛି। କିନ୍ତୁ ଦୁଃଖର କଥା କି ମୁଁ ଟିକେ ଦୋଳି ଖେଳି ପାରିଲି ନାହିଁ। କାରଣ ଆମ ପାଖା ପାଖିରେ କୌଣସି ଜାଗାରେ ଦୋଳିର କୌଣସି ଆୟୋଜନ ହେଇନଥିଲା। ଅ ଯୋଉଠି ବି ହେଇଥିଲା ଆୟୋଜନ ଗାଁ ର ହଁ ଏକ ପଡିଆରେ ସେଟା ଆମ ଘରଠୁ ବହୁତ ଦୂର ଥିଲା ତେଣୁକରି ମୁଁ ସେଠିକୁ ଏତେ ବାଟ ଯାଇପାରିଲି ନାହିଁ। ତେଣୁକରି ମୋର ଟିକେ ମନ ଦୁଃଖ ହେଲା। ଆଉ ନହେଲେ ରଜରେ ମୁଁ ସବୁ କିଛି କରିଛି ଘରେ ତ ତିନି ଦିନ ଆମର ବହୁତ ଭଲ ରଜ ହବ ପାଳନ ହେଲା ଆମେ ତ ସନ୍ଧ୍ୟା ପୁରା ସମସ୍ତେ ମିଶି ଆମେ ରଜ ପାଳୁ। ମୋ ମା, ମୁଁ, ମୋ ଭଉଣୀ ଏବଂ ଆମ ଘରର ପୁରୁଷ ମାନେ ମଧ୍ୟ ମୋ ବାବା ସମସ୍ତେ ଆଉ ଯେତେ ସବୁ ସଦସ୍ୟ ରହିଲେ ସମସ୍ତେ ମିଳିମିଶି ଆମେ ସନ୍ଧ୍ୟା ସମୟରେ ଆମେ ରଜ ପାରୁ। ଏବଂ ଆମର ତ ପ୍ରତିଦିନ ନୂଆ ନୂଆ ଧରଣର ଅ ଉଁ ନାନା ପ୍ରକାରର ଆମର ମିଠା ଏବଂ ପିଠା ଘରେ ପ୍ରସ୍ତୁତ ହଉଥିଲା ଆମେ ବି ମାମା ମାମାଙ୍କୁ ସାହାଯ୍ୟ କରୁଥିଲୁ ବିଭିନ୍ନ ପ୍ରକାର ପିଠା ପଣା ଇତ୍ୟାଦି ଗଢିବାରେ। ଯେମିତି ମଣ୍ଡା ପିଠା, କାକରା ପିଠା, ପୋଡ ପିଠା ବିରିର ପୋଡ ପିଠା। ଅଁ ଆଉ କ୍ଷୀର ପୋଡ ପିଠା ବିଭିନ୍ନ ଧରଣର ଆମେ ଖାଦ୍ୟ ପଦାର୍ଥକ ବନେଇଥିଲୁ। ଆଉ ରଜ ପାନ ମଧ୍ୟ ବାବା ନେଇକି ଆସିଥିଲେ ବଜାରରୁ ଆମେ ତାକୁ ମଧ୍ୟ ଖାଇଲୁ। ବହୁତ ଭଲ ଥିଲା ଏଥରକ ରଜ।
ନିହାତି। ଅ ମୋର ବି ଏଥରକ ରଜ ବହୁତ ଭଲ ଗଲା ଅ ନୂଆ ନୂଆ ଅ ପୋଷାକ ପିନ୍ଧିକି ମୁ ମୋ ସାଙ୍ଗ ମାନଙ୍କ ସହିତ ରଜଦୋଳି ଖେଳୁଥିଲି, ଆମର ରଜ ମହୋତ୍ସବ ହୁଏ ରଜ ରଜ ଶୁଣି ହୁଏ ଅ ରଜ ଯାତ୍ରା ହୁଏ ତ ମେଳା ପଡେ। ତ ଆମେ ସେଠି ଯାଉ ଆଉ ଆପଣ ତ ଜାଣିଥିବେ ଝିଅ ମାନଙ୍କର ଖାସିୟତ ହଉଛି ସେମାନେ ଯଉ ସେମାନେ ଯାତ୍ରା ଯାଆନ୍ତୁ ମହୋତ୍ସବ ଯାଆନ୍ତୁ ସେମାନେ ଗଲା ମାନେ ସେମାନେ ପ୍ରଥମେ ମୀନା ବଜାର ଯାଆନ୍ତି। ମୀନା ବଜାରରେ ଝୁମୁକା, ଚୁଡ଼ି, ହରେକ ମାଲରେ କଣ ଜିନିଷ ଆସିଛି ଘର ପାଇଁ କଣ ଜିନିଷ ନେବି, ମାଆଙ୍କ ପାଇଁ କଣ ନେବି, ସାଙ୍ଗ ପାଇଁ କଣ ନେବି ଏଇ ସବୁ ଜିନିଷ ଦେଖିବାବେଳେ ସେମାନେ ସମସ୍ତଙ୍କ ଆଗରେ ଥାଆନ୍ତି। ଆଉ ଆପଣ ବି ଯେତେବେଳେ ମହୋତ୍ସବ ଯାଆନ୍ତି ତ ଆପଣ ପ୍ରଥମେ କଣ କରନ୍ତି?
ମୁଁ ବି ମଧ୍ୟ ମହୋତ୍ସବ ଗଲେ ସେଠି ଅଁ ମୁଁ ସାଧାରଣତଃ ଟିକେ ଦେଖିବାକୁ ଯାଏ କେଉଁ ପ୍ରକାରର ଷ୍ଟଲ ଗୁଡିକ ପଡିଛି। ଅ ମତେ ସାଧାରଣତଃ ଭାବରେ ହାତରେ ପ୍ରସ୍ତୁତ ଜିନିଷ ଏବଂ ଘରୋଇ ଉପକରଣ ଗୁଡିକ ବହୁତ ସୁନ୍ଦର ଲାଗେ। ମୁଁ ସେସବୁରୁ ସବୁବେଳେ ଅନୁସନ୍ଧାନରେ ଥାଏ କେଉଁଠି ଏକ ସ୍ଵତନ୍ତ୍ର ଅ ଜିନିଷ ମତେ ମିଳିବ ଯାହା ବହୁତ ଆକର୍ଷଣୀୟ ହେଇଥିବ ଏବଂ ଦୁର୍ଲଭ ମଧ୍ୟ ହେଇଥିବ। ମୁଁ ତେଣୁ କରି ସେଭଳି କିଛି ବି ଜିନିଷ ମିଳିଲେ ମୁଁ ତାକୁ ନେଇ ଆସେ ମୋ ସହ। ଏବଂ ମତେ ହ ଯୋଉ ମା ମଉସୀ ମାନଙ୍କର ମିଶନ ଶକ୍ତି ହେଲା କି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ସହାୟତାରେ ସେ ଯୋଉ ପ୍ରକାର ସବୁ ଜିନିଷ ପତ୍ର ବନାନ୍ତି। ବଡି ହେଲା, ପାମ୍ପଡ଼ ହେଲା, ଆଚାର ହେଲା ସେ ସବୁ ମଧ୍ୟ ମତେ କିଣାବିକା କରିବାକୁ ବହୁ ଭଲ ଲାଗେ କାରଣ ସେଠି ଆମେ ନୂଆ ନୂଆ ସୁସ୍ୱାଦୁ ଜନକ ଖାଦ୍ୟ ମଧ୍ୟ ଆମେ ଅ ଦେଖିଥାଉ ଏବଂ ତାକୁ ମଧ୍ୟ ଆମେ ଖାଇପାରୁ ତ ମତେ ବହୁତ ଭଲ ଲାଗେ।
ହଁ ମତେ ବି ବହୁତ ଭଲ ଲାଗେ ସ୍ଵୟଂ ସହାୟକ ଗୋଷ୍ଠୀ ଆପଣ ଗୋଟେ ଭଲ କଥା କହିଲେ। ଅ ଆଜିକାଲି କି ସେ ନାରୀ ମାନଙ୍କୁ ସୁଦୃଢ ଯିଏ ବି କରାଉଛି ଯୋଉ ସରକାରଙ୍କର ପଦକ୍ଷେପ ସେ ଥିମଧ୍ଯରେ ସ୍ଵୟଂ ସହାୟକ ଗୋଷ୍ଠୀ ଯୋଜନା ତାଙ୍କର ଗୋଟେ ଅ ବହୁତ ଭଲ ପଦକ୍ଷେପ ନାରୀ ମାନଙ୍କ ନିମନ୍ତେ। ସେଥିରେ ଅ ଆମ ଭଳି ଝିଅ ମାନେ ବି ଯାଇପାରିବେ, ଆମ ମା ମାନେ ବି ଯାଇପାରିବେ। ଅ ମୁଁ ଯେତିକି ଜାଣିଛି ଅଠର ବର୍ଷରୁ ଉର୍ଦ୍ଧ୍ୱ ଅ ଝିଅ ଓ ନାରୀ ମାନେ ସେମାନେ ସେଥିରେ ଅ ସ୍ଵୟଂ ସହାକ ଗୋଷ୍ଠୀର ଗୋଟେ ସଦସ୍ୟ ହୋଇ ତା ବ୍ୟତୀତ ସେମାନଙ୍କୁ ହସ୍ତତନ୍ତ ପାଇଁ ବା ଅ ପଶୁ ପାାଳନ ପାଇଁ, ଅ ଯୋଉଥିରେ କି କୁକୁଡା ପାଳନ ବି କରନ୍ତି। ସେମାନେ ଆଜିକାଲି ଛେଳି ପାଳନ ବି କରନ୍ତି। ଧୂପକାଠି ବନାନ୍ତି ଆ ମିକ୍ସଚର ବନାନ୍ତି, ମୁଡକି ବନାନ୍ତି, ଏଇ ସବୁ ପ୍ରତ୍ୟେକ ଜିନିଷ ପାଇଁ ସରକାର ସରକାର ତାଙ୍କୁ କିଛି ମାତ୍ରାରେ ପଇସା ଦଉଛି ଅ ତାହାକୁ ସେମାନେ ବିଭିନ୍ନ ଜିନିଷରେ ଅ ୟୁଜ କରିକି ସେମାନେ, ଅ ସକ୍ଷମ ହେଇପାରୁଛନ୍ତି ନିଜର କିଛି ଗୋଟେ ପରିଚୟ ବନେଇବା ପାଇଁ। ତ ଆପଣଙ୍କର ବି କଣ ଅ କହିବାକୁ ଚାହିଁବେ ସେ ସ୍ଵୟଂ ସହାୟକ ଗୋଷ୍ଠୀ ବିଷୟରେ?
ସ୍ଵୟଂ ସେହାକ ଗୋଷ୍ଠୀ ତ ମମତରେ ଏକ ବିପ୍ଲବ କାରକ ପଦକ୍ଷେପ ସରକାରଙ୍କ ଦ୍ଵାରା ହଁ ହ୍ୟାଲୋ ଆପଣଙ୍କର ବାର୍ତ୍ତା ସ୍ପଷ୍ଟ ହେଉଛି କି?
ହଁ ସ୍ପଷ୍ଟ ଅ ଶୁଭୁଛି, କିନ୍ତୁ ଟିକେ ଟିକେ ରହିଯାଉଛି ତ ଆପଣ ଆ
କେବେ?
ହାଲୋ।
ହଁ ଏବେ ଏବେ ମୋର ବାର୍ତ୍ତା ଗୁଡିକ ଆପଣଙ୍କୁ ସ୍ପଷ୍ଟ ହେଉଛି?
ହଁ ଏବେ ହଉଛି। ଆପଣ ଗୋଟେ ଜାଗାରେ ରହିଯାନ୍ତୁ।
ଆଜ୍ଞା ଆଜ୍ଞା। କୁହନ୍ତୁ। ହଁ ମୁଁ କହୁ ଥିଲି କି ମୁଁ କହୁଥିଲି କି ସ୍ଵୟଂ ସହାୟକ ଯୋଉ ଗୋଷ୍ଠୀ ଅଛି ସେଥିରେ କଣ ଟା ମତେ ମତେ ଏହା ଲାଗେ କି ଆମର ଓଡିଶାରେ ହଉ କିମ୍ବା ଭାରତ ବର୍ଷରେ ହଉ, ସ୍ଵୟଂ ସହାୟକ ଗୋଷ୍ଠୀ ନାରୀ ମାନଙ୍କୁ ସଵାବଲମ୍ବୀ ଏବଂ ସଶକ୍ତିକରଣ କରିବା ପାଇଁ ଏକ ମୁଖ୍ୟ ଅଙ୍ଗ ଅଟେ। ଯଦ୍ଵାରା ନାରୀମାନେ ହଁ। ରାଜନୈତିକ ସ୍ତରରେ, ତା ସହିତ ଅର୍ଥନୈତିକ ସ୍ତରରେ ସ୍ଵାବଲମ୍ବୀ ହଉଛନ୍ତି। ଆପଣ ଜାଣିଥିବେ ଅ ବର୍ତ୍ତମାନ ଓଡିଶାରେ ମଧ୍ୟ ଜଣେ ଅ ମାଉସୀ ବୟସ୍କା ମାଉସୀ ଜଣେ ସହସହାୟକ ଗୋଷ୍ଷୀର ଉ ସଭ୍ୟା ଥିଲେ ସିଏ ଅ ରାଜ୍ୟସଭାକୁ ଅ ଆମର ଅ ଏପି ହେଇକି ଯାଇଥିଲେ। ତେଣୁକରି ତାହା ମଧ୍ୟ ଏକ ଉଦାହରଣ ଅଟେ। ଏବଂ ଆମେ ଦେଖିଛୁ ଯେ ବହୁତ ଜଣ ସଫଳ ଚାଷୀ ଅ ଭଉଣୀ ମାନଙ୍କୁ ଆମେ ଦେଖିଛେ ଯୋଉମାନେ ସ୍ଵୟଂ ସହାୟକ ଗୋଷ୍ଠୀର ସହାୟତାରେ ବର୍ତ୍ତମାନ ଏକ ବୋହୁତ୍ ବଡ ଅ ଆମର ଚାଷ ଜମିକୁ ବର୍ତ୍ତମାନ ନିୟନ୍ତ୍ରଣ କରୁଛନ୍ତି। ଯାଜପୁରରେ ଆପଣ ଦେଖିପାରିବେ କି ସ୍ଵୟଂ ସେହାୟକ ଗୋଷ୍ଠୀ ଉ ମିଶିକରି ଏକ ଚଳଚିତ୍ର ଅ ସିନେମା ହଲ୍ ଯାହାକୁ କହନ୍ତି ତାକୁ ତାହାର ସିଏ ବର୍ତ୍ତମାନ ରକ୍ଷଣା ବକ୍ଷଣ କରୁଛନ୍ତି। ତାର ଦାୟିତଵ ନେଇଛନ୍ତି। ମିଶନ ଶକ୍ତି କ୍ୟାଫେ ଦ୍ଵାରା ଆପଣ ଦେଖିପାରିବେ, ମହିଳା ମାନେ ବର୍ତ୍ତମାନ କିଭଳି ଭାବରେ ନିଜ ଘରର ପାରମ୍ପରିକ ଖାଦ୍ୟକୁ ନେଇ ବର୍ତ୍ତମାନ ଆମର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରକୁ ଯାଉଛନ୍ତି। ତେଣୁକରି ଉଁ ଏବଂ ଏ ହଁ, ଏହା ସହିତ ବହୁ ବିଭିନ୍ନ ପ୍ରକାର ଉପାୟରେ ବର୍ତ୍ତମାନ ନାରୀ ମାନେ ନିଜର କର୍ମ କ୍ଷେତ୍ରରେ ନିଜକୁ ଅଗ୍ରଣୀ କରୁଛନ୍ତି। ଏହା ଦ୍ଵାରା ସମାଜରେ ତାଙ୍କୁ ଏକ ଉଚ୍ଚ ପଦବୀ ମିଳୁଛି। ତାହା ସହିତ ସେମାନଙ୍କର ଅ ପରିବାରରେ, ଅ ପରିବାରରେ, ପରିବାର ପୋଷଣରେ ମଧ୍ୟ ତାଙ୍କର ହାତ ରହୁଚି ଆଉ ଏବଂ ତାଙ୍କୁ ସମାଜରେ ଏକ ଉଚ୍ଚ ପଦବୀ ମଧ୍ୟ ମିଳୁ ଏବଂ ସେମାନଙ୍କର ଅ ଡିସିସନ୍ ନେବାର ଯୋଉ ଅ କପାସିଟି ସେଟା ମଧ୍ୟ ତାଙ୍କର ବଢ଼ିଚି। କେଉଁଠି ନାଁ କେଉଁଠି ନାରୀମାନେ ବୋହୁତ ଅ ଉଚ୍ଚ ମନ ବର୍ତ୍ତମାନ ହୋଉଚନ୍ତି ଏସବୁ ପାଇଁ। ଯାହାକି ଏକ ବୋହୁତ ଭଲ ସ ମାନେ ଉଁ ଜିନିଷ ଅଟେ ଆମର ଅର୍ଥନୀତି ପାଇଁ ଏବଂ ଦେଶର ପ୍ରଗତି ପାଇଁ।
ନିହାତି ନାରୀମାନେ ହିଁ ଯଦି ଅ ଭଲ ପଢ଼ିବେ ଆଉ ଶିକ୍ଷା ପାଇବେ ଅ ତାହେଲେ କହିବାକୁ ଗଲେ କୋଉଠି ନା କୋଉଠି ଅ ତାର ସମଗ୍ର ପରିବାର ହିଁ ଆଗକୁ ବଢ଼ି ପାରିବ ମୁଁ କୋଉଠି ଗୋଟେ ପଢ଼ିଥିଲି କି ଯଦି ଗୋଟେ ପରିବାରର ଗୋଟେ ନାରୀ ଶିକ୍ଷିତ ଅଛି ତାହେଲେ କହିବାକୁ ଗଲେ ସେ ପରିବାର ହିଁ ଶିକ୍ଷିତ। ତ ମୁଁ ଚାହିଁବି କି ସେଇଭଳି ଭାବେ ସୁ ପ୍ରତ୍ୟେକ ନାରୀ ନାରୀ ନୁହେଁ ପ୍ରତ୍ୟେକ ଝିଅ ଅ କେବଳ ନାରୀ ଆଉ ଝିଅ କାହିଁକି ପ୍ରତ୍ୟେକ ମନୁଷ୍ୟ ସମସ୍ତଙ୍କର ଅ ମୌଳିକ ଶିକ୍ଷା ନିହାତି ଦରକାର ତ ମୁଁ ବୋହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ଆପଣଙ୍କର ଏତେ ଉ ଚ ଚିନ୍ତାଧାରା। ଅ ମତେ ବୋହୁତ ଖୁସି କରାଉଛି ମୁଁ ଆଶା କରିବି ଆପଣଙ୍କ ସହିତ ଏମିତି କ ଥା ହେବି ଧନ୍ୟବାଦ।
ଧନ୍ୟବାଦ।